ପ୍ରଣାତ ମ୍ୟାମ୍।
କଁ କରୁଛନ୍ତି?
ମୁଁ ମ୍ୟାଡାମ ଏଇ ଖାଇକି ଜଷ୍ଟ ଆମ ଆଡେ ମେଘ ହଉଛି ଗୋଟେ ଆମର ପଞ୍ଚାୟତରେ ପଞ୍ଚାୟତକୁ ଆସିଥିଲି ଆଉ, ଆପଣ କଣ କରୁଛନ୍ତି?
ମୁଁ ଏଇ ଭାତ ବସେଇଛି ସନ୍ତୁଳା ଟିକେ ବସେଇକି ଆସିଲି ଆଉ। ମୁଁ ଯାଏଁ ଟିକେ କ ଆଉ ମେଘ ତ ସବୁଆଡେ ହଉଚି ଆଉ। ଆପଣ କଉଠୁ କହୁଥିଲେ?
ମୁଁ କେଉଁଝର ମ୍ୟାଡ଼ାମ କହୁଥିଲି।
ଅହ କେଉଁ ଝର।
ଆପଣଙ୍କ ଘରଟା କୋଉଠି?
ମୋ ଶାଶୁଘର ତ ଢେଙ୍କାନାଳ ଭୁବନ ଜାଣିଥିବ ବୋଧେ।
ଆଜ୍ଞା ଆଜ୍ଞା।
ଆଉ ବାପ ଘର ଯାଯପୁର ଟାଉନୁ ଆଉ।
ଆଜ୍ଞା ହଉ ରୋଷେଇରେ ଆଜି କଁ କରଛନ୍ତି?
ଆଜି ଭାତ ସନ୍ତୁଳା ମୋ ଝିଅର ଡାଲମା। ଆଉ ପୋଟଳଝୁଡ଼ଙ୍ଗ ଭଜା ଭେଣ୍ଡି ଭଜା ଝିଅର ଆଳୁ ଭଜା।
ମ୍ୟାଡ଼ାମ କଣ କଣ ଶିଖିଛନ୍ତି ଆପଣ ଚିକେନ୍ ମଟନ୍?
ସବୁ ମୁଁ ସବୁ ଶିଖିଛି ମୁଁ ଝିଅ ବେଳୁ ସବୁ ଶିଖିଛି।
ଟିକଏ କହିବେ ମଟନ୍ ବିଷୟରେ କିଛି?
ମଟନ୍ ମଟନ୍ ବିଷୟରେ କହିବି କଣ କେମିତି କଣ ରନ୍ଧା ହବ?
ଆଜ୍ଞା।
ଆ ଆଗେ ତ ପିଆଜ ସବୁ କିୁଚି ପୁରା କଟାହବ। ଆଉ ଅଦା ରସୁଣ ସବୁ ବଟା ହ
ଆଜ୍ଞା।
ଆଉ ପିଆଜ ତେଲର ପ୍ରଥମେ ପିଆଜ ଟାକୁ ଜାରିବ। ଅଦା ରସୁଣ ପେଷ୍ଟ କରିଦେବେ, ଆଉ ମ ଟନ ରେ ଟମାଟୋ ନ ପକାଇଲେ ଚଳିବ ଆପଣଙ୍କ ଇଚ୍ଛା ଚିକେନରେ
ହେଲେ ପଡିବ ଟମାଟ ଟା ଆଗେ, ଆଜ୍ଞା।
ଆଉ ପିଆଜଟାକୁ ଜାରିଦେବେ ତାପରେ ଏଟା ପେଷ୍ଟଟାକୁ ପକେଇବେ। ତା ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ସବୁ ପକେଇବେ। ତାପରେ ତାକୁ କିଛି ସମୟ ଟିକେ ଜାରିବେ।
ଆଉ
କିଛି ସମୟ ଜାରିଲା ପରେ ତାପରେ ପୁଣି ଚି ମଟନ୍ଟା ପକେଇବେ ତାପରେ ଆଉ ମସଲା ମଟନ୍ ମସଲା ଗରମ ମସଲା ଲା ଏନ୍ତି ସବୁ ଟିକେ ପକେଇବେ, ଆ ପ ହଁ ହଁ ଗରମ ମସଲା ଅଳ୍ପ ପକେଇବ, ପଛରେ ଗରମ ମସ ମସଲାଟି ଆ-ଆବାସଟା ଆବାଜ ଟା ଟିକେ ଡବଲ ହେଇଯାଉଚି କ ମୋର ଟୋନ୍ ଟା। ଏ ଟାୱର ପାଇଁ ନା କଁ?
ହଁ ସେଇ ଟାବାରଟା ପାଇଁ।
ହଁ ଏସବୁ ପସିଏ। ଟିକେ ପାଣି ଦେଇକି କଷିକି ଟିକେ ଘୋଡ଼େଇ ଦେବେ ତା ଦେହରେ ପାଣି ବାହାରିବନି କି। ଚର୍ବି ଫରବି ଗୁଡ଼ାକ ପଛରେ ପକେଇବେ ଚର୍ବି ଗୁଡ଼ାକ ପଛରେ ପକେଇବେ। ଆ ପକେଇ ସାଇଲା ପରେ ତାରେ ପାଣି ଗୁଡ଼ା ବାହାରିବ ଢାଙ୍କି ଦେବେ। ଢାଙ୍କି ସାଇଲା ପରେ ମଜ୍ ମଝେ ମଝେ ଟିକେ ଖଡ଼ ଖଡ଼ କରୁଥୁଏ। ଭଏସ ଡବଲ ଆଉଚି। ବାହାରକୁ ଟିକେ ପଳାଏ। ଉଁ ହୁଁ ହୁଁ। ତାପରେ ସେ ପାଣି ପୁଣା ମରି ସାରିଲା ପରେ ବାଗେଇକି ଟିକେ କସି କସ୍ ହଁ କସି କି କଷିକି ତା ପରେ ପାଣି ଦେବେ ଆଉ। ଗରମ୍ ମସଲା ଅଳ୍ପ ପକେଇଥିବ ପଛରେ ପୁଣି ହେଇସାଇଲା ପରେ ଟିକେ ପକେଇବେ ଆଳୁ ବି ଭାଜିଥିବେ ଆଳୁ ଭାଜିଥିବେ ପକେଇବେ। ମଟନ୍ ଟା ଟିକିେ ହବାକୁ ଅସ୍ତିବ ପକେଇବେ। ଫାଷ୍ଟ ରୁ ପକେଇନା ଆଳୁ ସବୁ ନ ମିଳେଇଯିବ।
ଆଜ୍ଞା। ଅଉ ଆପଣଙ୍କ ଆଡେ କଣ ମାନେ ବୁଲାବୁଲି ଜାଗା କିଛି କଣ ଅଛି?
ଢେଙ୍କାନାଳ ତ
ମାନେ ଆପଣଙ୍କ ଆଡେ କିଛି ଜାଗା ବୁଲାବୁଲି ପାଇଁ କିଛି ଅଛି?
ହଁ ଏଠି ଅଛି କପିଳା ଅଛି। ଢେଙ୍କାଳ ଅପିଳାସ ଲକ୍ଷ୍ମୀ ପୂଜା ବେଳେ ଗଜ ଲକ୍ଷ୍ମୀ ପୂଜା ତ ଫେମସ୍ ଜାଣିଚନ୍
ଆଜ୍ଞା ଆଜ୍ଞା ହଁ ହଁ। ଆପଣଙ୍କ ମାନେ ଏଇ ଯୋଉ ରଜ ତିନି ଦିନାଙ୍କ ମ୍ୟାଡାମ୍ କୁଆଡେ କୁଆଡେ ବୁଲତେ ଗଲେ କୁଆଡେ
ଆମେ ତ ହାଉସ ୱାଇଫ୍ ଆମର ସବୁ ଆସିଥିଲେ ଯା ନ ନଣନ୍ଦ ନଣଦେଇ କୁଆଡେ ବୁଲିବା ଯାଇନି ଏଇ ଗାଁ ରେ ହେଇଥିଲା ରଜ ଉଛବ ଆ ଡ୍ୟାନ୍ସ୍ ହଉଥିଲା। ଆଉ ଦୋଳି ଲାଗିଥିଲା ଆମେ ସନ୍ଧ୍ୟା ବଳେ ଯାଇଁ ସବୁ ଦୋଳି ଫୋଳି ଖେଳିନୁ। ଉଁ ଝିଅକୁ ନେଇ ଯାଇଥିନି। ସବୁ ଯାଇକି ଦୋଳ ଆଉ କେଉଁଝର୍ ଆଡେ କଣ କିମିତି ମାନେ ରଜ କଣ କିମିତି କଲେ?
କେଉଁଝର୍ ଆଡେ ତ ମ୍ୟାଡ଼ାାମ ଏଥର ରଜ ଦି ଦିନ ତ ମେଘ ହେଲା ରଜ ମଝି ଦିନଟା ଟ୍ରା ଟିକେ ଯାହଉ ଛାଡିଥିଲା ସେଇ ରଜ ଦିଦିନିଆଙ୍କ କୁ ଆମେ ଯାଇଥିଲୁ ଗୁଣ୍ଡିଚା ଘାଗି ଆମର ସେପଟେ ଦରଗୁଡିଏ ଶାଳ ସେ ସବୁ ଯାଇଥିଲୁ ବୁଲିତେ ଆଉ। ଏପଟାଡେ ସେଇଭଳିଆ ହୁଏ ଓ ସେଇଭଳିଆ ଦୋଳି ଫୋଳି ପଡେ। ଫଙ୍କ୍ସନ ଟାଇପ୍ ର ଟିକେ ହୁଏ ଆଉ।
ଆଉ ସିଆଡେ କଣ ମନ୍ଦିର ଫନ୍ଦିର କଣ କିମିତି ଅ
ହୁଁ, ମନ୍ଦିର ବୁଁ ଏଠି ଆମର ତ ଶୁଣିଥିବେ ମା ତାରିଣୀ ଘଟଗାଁ ମନ୍ଦିର।
ଓହୋ କେଉଁଜର ଘଟଗାଁ ହଁ ହଁ ମୁଁ ତିନିଥର ଯାଇଚି ସେଇପଟ ଲାଇନ୍ ତ।
ଯୋଉ ମନ୍ଦିର, ଆଉ ଏଠି ଆମର ଅଛନ୍ତି ଘଟଗାଁ ମନ୍ଦିର ଅଛି। ଅଛନ୍ତି। ଏଠି ଆମର ଗୋଟେ ଲକ୍ଷ୍ମୀ ମନ୍ଦିର ଅଛି।
ଓହୋ, ସେ ମାନେ ଆପଣଙ୍କ ଗାଁ ଗାଁ ଭିତରେ ନା ଗାଁ ବାହାରେ ଲକ୍ଷ୍ମୀ ମନ୍ଦିର?
ଏଇସବୁ ଅଛି ଲକ୍ଷ୍ମୀ ବ ବ ଆମର ତ ଘଟଗାଁ ମାନେ ତାରିଣୀ ମନ୍ଦିର ପାଖ
ମାନେ ଯୋଉ କେଉଝର ନା ପ୍ରପର ଘଟଗାଁ ରେ ଆପଣଙ୍କ
ନା ନା ମୋର କେଁ କେଉଁଝର ଘର ପର୍ପର୍ ଘଟଗାଁ ନୁହଁ।
ଓହୋ କେଉଁଝର ଘଟଗାଁ ତ ବହୁତ ଥର ଯାଉଥିବେ।
ଏଇଆ ବହୁତ ଥର ପାଖରେ ପାଖ ଏରିଆ ବୋଲି ଯାଉ ଆଉ। ଏଇ ପଣାଶଙ୍କ
ହଁ। ଆଉ ସ୍ନାନ ପୂର୍ଣ୍ଣିମାରେ ପୁରୀ ଫୁରୀ ଯାଇଚନ୍ତି ନା ଯାଇନାହାନ୍ତି?
ନା ମୁଁ କେବେ ଯାଇନି।
ପୁରୀ ଜମାରୁ ଯାଇନାହାନ୍ତି।
ନା।
ହଁ ଯିବେ ନା ପୁରୀ। ପୁରୀ ଟିକେ ଯିବେ। ଦର୍ଶନ କରି ଆସିବେ ଜଗନ୍ନାଥଙ୍କୁ।
ଜିିବା ଆଉ।
ପ୍ରଭୁଙ୍କ ପାଇଁ ତ ସବୁ ଚାଲିଚି ଆଉ। ତାଙ୍କୁ ଟିକେ ଦର୍ଶନ ନିଶ୍ଚୟ କରିବି। ଆଉ ଆଉ କଣ ଜବ କରଚ ନା ନା ଏମତି
ନା ମୁଁ ପଢାପଢି ଚାଲିଚି ଆଉ।
କଣ, କଣ ପଢ଼ୁଚନ୍ତି?
ମୋର ଏବେ ପ୍ଲସ୍ ଥ୍ରୀ ସଇଲା।
ଓହୋ, କୋଉ ଲାଇନରେ ଯିବେ ନା କଣ କରିବେ ଭାବିଚନ୍ତି ନା ଘରେ ଯାହା କହିବେ ସେଇଆ।
ଘରେ ଯାହା କହିବେ ସେଇଆ।
ଓହୋ ଏଇନା ମାନେ ଫ୍ରିରେ ଅଛନ୍ତି।
ଆଜ୍ଞା। ଆପଣ ମ୍ୟାରେଜ୍ କରିଚନ୍ତି ବୋଧେ?
ହଁ ମ୍ୟାରେଜ କରିଚି ମୋ ସାଢେ ତିନି ବର୍ଷର ଝିଅ ଟେ।
ସାଢ଼େ ତିନି ବର୍ଷ?
ସାଢେ ତିନି ବର୍ଷ ର ଝିଅ ଟେ। କା ତ ମୁଁ ହଁ ଖାଲି ଝିଅ, କାଲି ତ ମୋ ଝିଅ ଗୋଟେ କାଚ ବାଟି ଖାଇ ଗିଳି ଦେଇଚି ଯେ ଆପଣଙ୍କ ପାଖରେ କିଛି ସଲୁସନ କିଛି ଦେଇପାରିବେ କାଚ ବାଟି ଗିଳି ଦେଇଚି ଡ
କିଛି ଦେଇପାରିବିନି।
ହ ଡକ୍ଟର ପାଖକୁ ନେଇଥିନି ଯେ ସେ କହିଲେ କଦଳୀ ଫଦଳୀ ଖା ଲାଟିନ୍ ଗନେ ପଡିବ ଆଉ।
ଲାଟିନ୍ ଗଲେ ପଡିଯିବ ଆପେ ଆପେ ଆଉ।
ଭାବୁଚୁ, ମୁଁ ତ ତାରିଣୀ କି ବେଶୀ ମାନେ ନା। ମୁଁ ମୋର ଯାହା ହବ ତାରିଣୀ। ଝିଅ ବେଳୁ ହଁ ତାରିଣୀ ଦିଏ ସବୁ ଠାକୁରଙ୍କୁ ବିଷ ତାର ବେଶୀ କିଛି ଗୋଟେ କଣ ଘଟଣା ହେଲେ ସାଙ୍ଗେ ସାଙ୍ଗେ ପାଟିରେ ପଶିଯାଏ ତାରିଣୀ ମା।
ଆଜ୍ଞା, ତାରିଣୀଙ୍କୁ ବେଶୀ ଭଲ ପାଆନ୍ତି ବଧେ?
ହଁ ଆପଣ କ କଣ ଏମିତି ଠାକୁର ବେଶୀ ମାନେ ଇଏ?
ମୋର ଶିବ ଠାକୁର।
ଓହୋ ଭଲ ସିଏ ବି ଜା ପଥେ ଉପାସ ଉପାସ ମାନେ ଦିନ ମାନେ ଉପାସ ନା ପଣା ଫଣା ପିଅନ୍ତି ନା?
ନା ନା ପୁରା ପଣା ଫଣା ବି ପିଆଯିବ ନାହିଁ ସେଇଭଳିଆ ପୁରା, ପୁରା ଦିନ।
ହଁ। ମୁଁ ଝିଅ ବେଳେ ସେମିତି କାଷ୍ଟା କରେ ଯେ ଆଉ ଏବେ ଆଉ
କରୁନାହାନ୍ତି, ମ୍ୟାରେଜ ହେଇଯିବ ବୋଲି କରୁନଥିବେ।
ନା ଉପାସ ରହୁଚି ଉ ମନ୍ଦିର ଯାଇକି, ପାଦୁଆ ପାଇକି ଟିକେ ପଣା ହଣା ପିଇ ଦଉଛିି, ଛୁଆ ହେଲା ନା! ଘର ସଂସାର ଟେନସନ। ଆଉ ରହି ହଉନି, ମୋର ବି ଟିକେ ବିପି ଲୋ ଅଛି।
ଆଜ୍ଞା।
ଆଜିିବି ଟିକେ ମୁଣ୍ଡ ବି ବୁଲଉଥିଲା ତ ଆଉ ଭଲ ଲାଗୁନି, ସେଇଥିପାଇଁ କଲ୍ କୁ ଏତେ। ଆଉ ସେଇଥିପାଇଁ ମୁଁ ପଣା ହଣା ପିଇଦିଏ ରାତିକି ମହାଦୀପ ଉଠିଲେ
ଆପଣ ଆଡେ ମ୍ୟାଡମ୍ କଣ ଫସଲ ଫସଲ କିଛି? ଆପଣ, ଆପଣ ଶଶୁ ଶଶୁର କି ଆପଣଙ୍କ ବାପା କିଏ ଫସଲ
ଉ ମୋ, ମୋ ନିଜ ବାପା ତ ଏଇ ମାସେ ହେଲା ଚାଲିଯାଇଛନ୍ତି।
ଆଜ୍ଞା, ଓ ହୋ।
ଆମ ଏଇ ଶଶୁର ଏଠି ଲଗାନ୍ତି ବାଡିରେ ସବୁ, ଫସଲ ଲଗାନ୍ତି। ଏ ପଞ୍ଚାଅଶୀ ବର୍ଷ ବୟସ ହେଇଗଲାଣି ଆଉ ବେଶୀ ଲଗେଇ ପାରୁନାହାନ୍ତି, ଇଆଡେ ଧାନ ବେଶୀ।
ଆଜ୍ଞା।
ଇଆଡେ ଧାନ ବେଶୀ ଭଲ ହୁଏ, ଢେଙ୍କାନାଳ ଆଡେ ଜାଣିଥିବେ, ଭୁବନ ଧାନ
ହଁ ହଁ ହଁ ପ୍ରବଳ।
ସିଆଡେ ସବୁ ଧାନ ଇଏ ହଏ
ଆପଣ ସେପଟେ କି ପାର୍ଟି? ମାନେ ଆମର ଯେମିତି ଏପଟେ ଆମର ଏଠି ବିଜେଡି, ଆପଣଙ୍କ ସେପଟେ କି ପାଟି?
ଏଠି ଆମର ବିଜେପି, ବିିଜେପି ପାଇଚି ବି ଏଥର।
ହଉ।
ହଁ, ଏ ବିଜେପି ବି ପାଇଚି, ଆପଣଙ୍କ ଆଡେ କଣ? ବିଜେଡି ନା ବିଜେପି? ବିଜେପି ହେଇଥିବ। ହୁଁ, ଆପଣ ଆପଣ ବୋଧେ ବିଜେଡି?
ଆଜ୍ଞା।
ଅହ, ନା ଆମର ଏଠି ସମସ୍ତେ ବିଜେପି ଆଉ। ଏଠି ଏମ୍ଏଲ୍ ବି ଆମର ବିଜେପି ଆସିଛନ୍ତି।
ଓହୋ।
ହଁ। ଆଉ ଘରେ କିଏ କିଏ ସବୁ ଅଛନ୍ତି?
ଘରେ ଅଛନ୍ତି ବାପା ଅଛନ୍ତି, ମାମା ଅଛନ୍ତି ଆଉ ଜେଜେବାପା, ଜେଜେମା, ମାମୁଁ, ମାଇଁ, ଆଈ ସବୁ ଅଛନ୍ତି।
ହଁ। ହୁଁ। ଓ ହୋ।
ଆପଣଙ୍କ ଆଡେ ମେଘ ଫେଘ କେମିତି କଣ?
ହଁ ମେଘ ସତର ଦିନ ମେଘ ହେଇକି ମୁଁ ଯିବି ଯିବି କରୁଛି ଆଉ। ଓ ହଉ ହଉ ରଖୁଛି ଆଉ। ଧନ୍ୟବାଦ।
ଧନ୍ୟବାଦ ଜୟ ଜଗନ୍ନାଥ।